ହ୍ୟାଲୋ
ହଁ ଆଦି ମୁଁ କହିଲି କଣ କରୁଛ?
ବର୍ତ୍ତମାନ ବସିକି ପାଠ ପଢ଼ୁଥିଲି।
ଆରେ ଏ ତର ତମର ତ ସମର ଛୁଟି ଅଛି ତ ଏବେଠୁ ହଁ ହଁ ମୋ ତ ଦେହ ଭଲ ଅଛି ମୁଁ କହୁଥିଲି କି ତମର ତ ଏବେ ସମର ଛୁଟି ଅଛି ତ ଏବେଠୁ କାଁଇଁ ପାଠ ଆରମ୍ଭ କରିଦେଲଣି କି।
ହଁ କାହିଁକି ନା ଯଥା ଶୀଘ୍ର ଯେତେ ଆରମ୍ଭ କରିବି ସେତେ ଶୀଘ୍ର ମୁଁ ପାଠକୁ ଆଡଭାଇସ୍ କରିପାରିବି ସେଥିପାଇଁ ଜଲଦି ଟିକେ ଶୁଆ ମୁଁ ପାଠ ଷ୍ଟାର୍ଟ କରିଦେଇଚି।
ଆଚ୍ଛା ଆଚ୍ଛା। କିନ୍ତୁ ସବୁ କରିବା ରେଷ୍ଟ ବି କରିବା। ତ ଏଇଟିରେ ଆମ ଟିକେ ହାରାହାରି ଦଶ ଦିନ ପାଖାପାଖି ମିଳିଚି। ଛୁଟି ତ ଏତିକି ବି ଆମେ ଯଦି ଏଞ୍ଜଏ ନ କରିବା ତ କଣ କରିବା ଆମେ ତ ତ ଖାଲି ପାଠ କେତେ ପଢିବା ବା ଏଇ ତ ଛୁଟି ରେ ମୁଁ ଆସିଚି ହେରି ପୁରୀ ବୁଲିବା ପାଇଁ। କାରଣ ଆମର ମହାଦେବ ସ୍ନାନ ପୂର୍ଣ୍ଣିମ ଥିଲା ବାକି ଏବେ ରଥଯା ତ୍ରା ବି ଅଛି ତ ମୁଁ ଭା ତ ତ ମୁଁ ଭାବୁଥିଲି ତମେ ବି ଆସନ୍ତ ପୁରୀରେ ମିଶିକି ବୁଲନ୍ତେ ଆଉ।
ହଁ ଯିବି ପୁରୀ ଯିବା ଯିବା ପାଇଁ ପ୍ଲାନିଂ କରିଚି ବର୍ତ୍ତମାନ ଟିକେଟ ବି ବୁକିଂ କରିଦେଇଚି। ଆଉ ବଳିଆ ପଣ୍ଡା ଗାଡି ଚାରିଟା ପଚାଶ ରେ ବାହାରିବ। ତ ଦେଖିବା ଯଦି ତମେ ସେଠି ଉପସ୍ଥିତ ଥିବ ତ ମୁଁ ବି ଯିବିଶ ଆଉ ମିଶିକି ଦି ଜଣ ବୁଲାବୁଲି କରିବା। ଗୋପାଳ ଏ ବିଚ୍ ଆଡେ ଟିକେ ଯିବା। ଆଉ ସେପଟେ ଯାଇକି ଜ ଜଗାଙ୍କ ଦର୍ଶନ କରିବା। ଆଉ ମାଉସୀ ମା ମନ୍ଦିର ବି ବୁଲିବା। ଲିଙ୍ଗରାଜ ମନ୍ଦିର ବୁଲିବା କୋଣାର୍କ ମନ୍ଦିରକୁ ଯିବା ସୂର୍ଯ୍ୟ ମନ୍ଦିରର ଉପସ୍ଥାପନ ଦେଖିକି ଆସିବା ଆଉ ସେଇ ପାଖରେ ଆମ ଆମର ଷ୍ଟା ଷ୍ଟାଡିୟମ ବି ଅଛି କଳିଙ୍ଗ ଷ୍ଟାଡିୟମ। ବୁଲିକି ଆସିବା ତାପରେ ଆମେ ଯିବା ଭୁବନେଶ ଭୁବନେଶ୍ଵରରେ ଯାଇକି ଆମେ
ମୁଁ କହୁଥିଲି କି ଆମର ତ ଏମିତିରେ ପୁରରେ ଆସିକି ପାଞ୍ଚ ଛଅ ଦିନ ରହିଲୁଣୁ ତ ସେଇଥିପାଇଁ ଭାବୁଚୁ ଆମେ ତ ରହୁଥିଲୁ ଏବେ ଭଡା କୁ ମାନେ ଦିନକୁ ସାତଶହ ଆଠଶହ ନେଇଯିବାର ଏମିତିରେ ମୁଁ ଜାଣିବାକୁ ପାଇଥିଲି ଯେ ଦୁଇ ଦିନ ତଳେ ଆମର ତ ମାଉସୀଙ୍କର ଗୋ ଟେ ଘର ଅଛି ସେଇ ଘରେ କେହି ରହୁନାହାନ୍ତି କାରଣ ତାଙ୍କର ସବୁ ଛୁଆମାନେ ବାହାରେ ରହୁଚନ୍ତି କିଏ ଆମେରିକା କିଏ ଦୁବାଇ ଏମିତି ରହୁଚନ୍ତି। ତ ସେଇ ମତେ ଫୋନ କରିକି କହିଲେ ଯେ ତମେ କାଇଁ ଏତେ ପଇସା ଖର୍ଚ୍ଚ କରି ରହୁଚ ଆମର ତ ସେଇ ଘରେ ଆରାମରେ ଦାଶ ଆଠ ବାର ଜଣ ଶୋଇପାରିବେ। ତାର କାପାସିଟି ସେଇ ଟୁ ବି ଏଚ କେ ଅଛି। ତ ମୁଁ ଭାବୁଥିଲି ତମେ ଦୁଇ ତିନ ଜଣ ହୋଇକି ଆସ। ସ ନ୍ତ ତ ବାକି ଆମେ ଦଶ ବାର ପାଖାପାଖି ହେଇକି ରହିଥାନ୍ତୁ।
ତ ଏଇଟା ବହୁତ ଭଲ ଭଲ କଥା କହିଲ। ମୁଁ ମୋର ତିନି ଜଣ ସାଙ୍ଗକୁ ନେଇ ନିଜ ସାଙ୍ଗରେ ଯାଉଚି ତା ପରେ ଆମେ ଗୋଟେ କାର ବି ବୁକ୍ କରିଛୁ ସେଥିରେ ନହେଲେ ମିଶିକି ଆମେ ସମସ୍ତେ ରହିବା। ଏବଂ ସେଇଠି ଯାଇକି କାର ପାର୍କ କରି ସାରିଲା ପରେ ଟ୍ରେଷ୍ଟ ନେବା। ଟ୍ରେଷ୍ଟ ନେଇ ସାରିଲା ପରେ ଆମେ ବୁଲାବୁଲି କରିକି ପୁଣି ସେ କା କାର୍ ରେ ଆମେ ଭୁବନେଶ୍ ଶ୍ୱର ଆଉ ଲିଙ୍ଗରାଜ ମନ୍ଦିର ଏଇ ସବୁ ବୁଲାବୁଲି କରିକି ଆସିବା ଯେହେତୁ ବର୍ତ୍ତମାନ
ଥିଲୀ କି ଆପଣ ତମେ ସବୁ ଟ୍ରେଣ୍ଡ ରେ ଆସହାରି। କମ୍ ପଇସାରେ ଆସିପାରିବ ବାକି ଆମର ଏଇଟି ତ ଚାରୋଟି ବାଇକ୍ ଅଛି। ତିନ୍ ତିନି ହେଲେ ସବୁ ଦେକ ବୁଲିପାରିବା ଏମିତିରେ ବି କାର୍ ଟା ଟିକେ ବହୁତ ପଇସା ନେଇଯିବ। ବାକି ତମେ ତ ପଳେଇବ କାରରେ କିନ୍ତୁ ଆମେ ବାଇକରେ ଯିବୁ।
ସେଇଟା ସା ଗୋଟେ ମୋର ସାଙ୍ଗର ହିଁ ଗାଡି କୌଣସି ପଇସା ସରିବନି। କି ଖାଲି ପେଟ୍ରୋଲ ର ଖର୍ଚ୍ଚ ଆମକୁ ଦେବାକୁ ପଡିବ। କିନ୍ତୁ ତମେ ଯୋଉ କହିଲ ବାଇକ ରେ ଅଛି ସେଇ ଟା ୱଲ୍ ଆଣ୍ଡ ଗୁଡ୍ ମାନେ ଭଲ କାହିଁକି ନା ଆମେ ବାଇକି ଗଲେ ଆମର ଟଙ୍କା ବି କମ୍ ସହିବ। ପ୍ଲସ୍ ଆମେ ଉଁ ଉଁ ମାନେ ଚାରିଆଟେ ବୁଲି ବି ପାରିବା ଆଉ ବାଇକ ର ବର୍ତ୍ତମାନ ଏବେ ପେଟ୍ରୋଲ ର ରେଟ ବି ବଢିଗଲାଣି। ତ ଗୋଟେ କାର ର ଘଣ୍ଟା ପ୍ରତି ବେଗ ବାର କିଲୋମିଟର ଯଦି ସେଇ ଯିବ ବୋଲି ଗୋଟେ ଲିଟର ପେଟ୍ରୋଲରେ ଯାଇପାରିବ ଆଉ ଆମେ ସେଇ ଗୋଟେ ଲିଟର ପେଟ୍ରୋଲ ରେ ଆମେ ବାଇକ ରେ ଷାଠିଏ କିଲୋମିଟର ପର୍ଯ୍ୟନ୍ତ ବୁଲି ପାରିବା। ତ ମୁଁ ଭାବୁଛି ଏଇଟା ବେଟର ଅପ୍ସନ ଯେ ଆମେ ବାଇକରେ ହିଁ ବୁଲିବା। ଆଉ ତିନି ଜଣ ତିନି ଜଣ ଲେଖେ ନୁହେଁ ଆମେ ଆଉ ଗୋଟ ଗୋଟେ ଗାଡି ବି ଅର୍ଡର କରିବା ଉପରେ ତ ସେ ସେଥିରେ ଆମେ ଦୁଇ ଜଣ ଦୁଇ ଜଣ ହେଇକି ଯିବା କାହିଁକି ନା ଆମକୁ ନିଜର ସୁରକ୍ଷା ଏବଂ ସେଫ୍ଟି ବି ରଖିବାକୁ ପଡିବ। ଯେହେତୁ ଅ ଆମେ ବ୍ରହ୍ମପୁର ଏ ସରି ଭୁବନେଶ୍ଵର ଭଳି ଜାଗାରେ ବୁଲିବା ତ ସେଥିପାଇଁ ଆମକୁ ନିଜକୁ ସେଫ୍ଟି ଦେବାକୁ ପଡିବ।
ମୁଁ କହୁଥିଲି କି ବାକି ସେଇ ଶୁଣ। ତମେ ଯଦି କାର୍ ରେ ଛଅ ଜଣ ଆସିବ ଆମେ ଏଇ ବାଇକ୍ ରେ ଛଅ ଜଣ ଯିବୁ ତ ମଜା ଲାଗିବନି। ତାପରେ ତମେ କାର ରେ ଗଲେ ତମେ ଆଘ ହେଇଯିବ ନହେଲେ ଆମେ ଆଘ ହେଇଯିବୁ। ସେଇଠି ବି ମଜା ଲାଗିବନି ହଜିବାର ବି ଚାନ୍ସେସ୍ ଅଛି ତମ କାର କୋଉଠେ ପ କୋଉ ପାର୍କିଂରେ ରଖିବ। ଆମେ ବାଇକ୍ କୋଉ ପାର୍କିଂରେ ରଖିବୁ। ତ ମେ ଦେଖା ବି ହେଇପାରିବାନି ଠିକ୍ ସେ ସେମିତିରେ ମୁଁ ଶୁଣିଥିଲି ସେଇ ଗଳି କନ୍ଦିରେ ସେଇ କାର୍ ବି ଯାଇ ପାରୁନାହିଁ। ତ ବାଇକ ରେ ଗଲେ ଟିକେ ଭଲ ହବ ସେଇ ଘାଟ ଟି ଉଠିଲା ବେଳକୁ
ହଁ ସିଏ ସେଇ ହିଁ କହୁଛି ମୁଁ କହୁଛି କି ବରହ୍ମପୁରୁ ର ଆମେ ଟ୍ରେନ ରେ ପଳେଇବୁ ଯେମିତି ତମେ କହିଲ। ତାପରେ ସେଇଠି ଯାଇକି ଆମେ ତିନି ଜଣ ଆଉ ତମେ ଚାରି ଜଣ ଟୋଟାଲ ସାତ୍ ସାତ ଜଣ ସାତ ଜଣ ଆମେ କଣ କରିବା ଦୁଇ ଦୁଇ ଦୁଇ ହେଇକି ଚାରିଟା ଗାଡିରେ ଆମେ ଯି ବା ଓକେ। ଆଉ ତିନିଟା ଗାଡିରେ ଦୁଇ ଜଣ ଲାଖେ ଆଉ ଗୋଟେ ଗାଡିରେ ଜଣେ ଲେଖେ।
କହିବ ଟିକେ। ଭଲସେ ଖାଇବା ଖାଇକି ଆସିବେ କାରଣ ଏଠି ଟିକେ ଭଲ ଖାଇବା ମିଳୁନାହିଁ। ତ ଆମେ ସବୁ ସାମାନ କିଣିକି ରୋଷେଇ କଲା ବେଳେ ବି ବହୁତ ଖର୍ଚ୍ଚ ହେଇଯିବ ବାକି ଟ୍ରେଣ୍ଡେ ରେ ତ ତ ଯେମିତି ଖାଇବା ମିଳୁଛି ତମେ ଜାଣିଥିବ ନ ଖାଇଲେ ଭଲ। ତ ସେଥିପାଇଁ କହୁଥିଲି କି ଘରୁ ଟିକେ ରୋଷେଇ କରିକି ଆଣନ୍ତ ହେରି। ଆମକୁ ବି ଟିକେ ଘର ଖାଇବା ମିଳିଯାଇଥାନ୍ତା ଆଉ।
ହଁ ହଁ ହଁ। ସାର ସିଏ ଗୋଟେ ଦେବଦୁତ ସେଟା ତ ନିଶ୍ଚୟ କରିବା। ତାପରେ ମୋର ଗୋଟେ ସାଙ୍ଗ ଅଛି ସେ ହେଉଛି ୟୁଟୁବରେ ବ୍ଲଗ କରେ। ସେ ୟୁଟ୍ୟୁବର ଯଦି ବ୍ଲଗରରେ କରିବ। ତ ଆମେ ସେଥିରେ ବି ଆସିପାରିବା ସେଥିରୁ ଯଦି କିଛି ପଇସା ଇନକମ୍ ହେଲା। ତ ସେଇଟାକୁ ଆମେ ନେଇକି ଆମେ ପୁଣି ଯାହା ଯେତିକି ଆମ ଟ୍ରିପ ରେ ସରି ଛି ସେଇଟାକୁ ଆମେ ଭାଗ ବାଣ୍ଟି ପାରିବା। ତ ସେଥିରେ ଆମକୁ ବହୁତ କଷ୍ଟ ବି ପଡିବନି ଆଉ ବୁଲାବୁଲି ବି ହେଇଯିବ। ଆଉ ଦେବଦୂତ ତମର ଫିଜିକ୍ କେମିତି ଅଛି। ହଁ ନାଇଁ ଦେବଦୂତ ଦେ
ତମେ ନିଅନ୍ତୁ ନାହିଁ ହେଲା ଆମେ ସବୁ ଖର୍ଚ କରିବାକୁ ବି ରାଜି ଅଛୁ। ସେମିତି କିଛି ନାଇ ଜଗାଙ୍କ ଦର୍ଶନ ହେଇଗଲା ସେଇଟା ହିଁ ବଡ କଥା।
ଜଗାଙ୍କ ଦର୍ଶନ କିନ୍ତୁ ଦେଖ ଯଦି ଆମେ ଗୋଟେ ଜିନିଷରେ ପଇସା ଇନକମ୍ କରିପାରିବା ତ କାହିଁକି ର କରିବା ଯଦି ଜଣେ ବ୍ଲଗ୍ କରିକି ପଇସା ଇନକମ କଲେ ଆମ ସମସ୍ତଙ୍କର ଅ ସୁବିଧା ହୁଏ ତ ଆମେ ବ ଯେହେତୁ ଆମେ ବ୍ଲକ୍ କରିକି ହିଁ କଲେ ଆମର ଯାହା ପଇସା ଥିବ ସିଟା ବି ବାହାରି ପଡିବ ବୁଝିଲ ନା ନାଇଁ? ଆଉ ତା ଛଡା ଯ ଆମେ ଯଦି ଆସି
ମୁଁ କହୁଥିଲି କି ଏବେ ଗୋଟେ କାମ କରିବା ତମେ ଛଅ ଆସୁଚ ଆମେ ଛଅ ଅଚୁ ତ ଏଇ ଗୋଟେ କାମ କରିବା ଆମେ ଯେତିକି ପୋଅରେ ଯେତିକି ଖର୍ଚ୍ଚ ହବ ଆମେ ସବୁ ନେଖି ରଖିଥିବୁ ମାନେ ଆମେ ସବୁ ପେ କରିବୁ ବାକି ଏ ପୁଣି ମୁଁ ଭାବୁଥିଲି ସେଇଆ କଣ କହିଲେ? ସେଇଟା ଜାଗା ତପ୍ତ ପାଣି ଆଡ଼େ କହୁଥିଲେ ଯିବେ ବୋଲି। ତ ସେଇଠି ଯାହା ଖର୍ଚ୍ଚ ହେଲା ଆପଣ ଭୋଇ ଦେବେ କଁ ଅଛି ଏଥିରେ।
ହଁ ହଉ ଏତ୍ ଏଇଟା ତ ବହୁତ ବଢିଆ ତାପରେ ତପ୍ତ ପାଣି ବି ଯଦି ଯିବା ଆମେ ବ୍ଲଗିଂ କରିବା କାହିଁକି ନା ସବୁ ଜିନିଷ ବ୍ଲଗ୍ କଲେ ସେଟା ସ୍ମୃତି ହେଇକି ରହିବ। ଆଉ ସ୍ମୃତି ହେଇକି ରହିଲେ ସେଟା ଆମେ ପରେ ବି ଦେଖିଲେ ସେଇ ତାକୁ ଆମେ ୟୁଜ କରିପାରିବା। ଆଉ ଦେବଦତ ମୁଁ ମୁଁ ଶୁଣିଲି ତମେ ଜିମ୍ ପାଇଁ ବି ଏବେ ଜଏନ୍ ହେଇଚ। ଜିମ୍ ରେ ଯେହେତୁ ଆମର ସ୍ଵାସ୍ଥ୍ୟ ହଉଚି ସମ୍ପଦ ସେଥିପାଇଁ ମୁଁ ବି ଭାବୁଚି କି ତମଠୁ ଇନ୍ସ୍ପାଏର ହେଇକି ମୁଁ ବି ଜିମ୍ ରେ ବର୍ତମାନ ଆ ଜଏନ୍ ହେବି ଯେ ଯେହେତୁ ମୋର ଆ ଫ୍ୟାଟ୍ ପଢିଗଲାଣି ବେଲି ଫ୍ୟାଟ୍ ବହୁତ ହେଇଗଲାଣି ତ ମୁଁ ଭାବୁଛି ବର୍ତ୍ତମାନ ଜିମ୍ ରେ କିଛି ୟୋଗା ଏବଂ ବ୍ୟାୟାମ କରିବି ତ ସେଥିରେ ମୁଁ ଭାବୁଛି ମୋର ଟିକେ ଫ୍ଲେଟ ଲସ୍ ହବ। ଆଉ ତମ କୁ ମୁଁ କିଛି ଟିପ୍ସ ଆଣ୍ଡ ଟ୍ରିକ୍ସ୍ ମାଗିବି।
ଆଶ୍ଚର୍ଯ୍ୟ ହବ ଯେ ମୁଁ ପାଖାପାଖି କେତେ ନ ଅନେସ୍ପଦ କିଲୋ ଥିଲି ମାନେ ପାଖାପାଖି ସତାନବେ ଅଠାନବେ ଏଇ ଟାଇପ୍ ର ଥିଲି ତ ମୁଁ ଜିମ୍ ଯାଇକି କରିଲି ମାନେ ଆମ ଟ୍ରେନର ଏତେ ଭଲ ଯେ ମତେ ହାରାହାରି ତିନି ମାସ ଭିତରେ ମତେ ଦଶ- ତ କିଲ କମେଇ ଦେଲେ ତାପରେ ପୁଣି ତିନି ମାସରେ ପନ୍ଦର କିଲ ମାନେ ତୋତାଲି ଛଅ ମାସରେ ମୁଁ ପଚିଶ କିଲ କମିଲି। ଏବେ ବର୍ତ୍ତମାନ ମୁଁ ପଞ୍ଚସ୍ତରୀ ଥିଲି। ଏବେ ଦୁଇ ତିନି ମାସ ହେଲା ମୁଁ ଟିକେ ଜିମ୍ ବନ୍ଦ କରିଦେଇଚି କାରଣ ମୋର ସେଇ ମସଲ ପେନ୍ ବେଶୀ ହେଇଥାଉଚି ତ ମୁଁ ଏବେ ପୁଣି ପାଞ୍ଚ କିଲ ବ ବଢିଗଲିଣି ତ ମୋ ହିସାବରେ ଯଦି ଆ ଆପଣ ଜିମ୍ କରିବେ ତ କଣ୍ଟିନ୍ୟୁ କଲେ ଭଲ ହବ। ଏମିତିରେ ଜିମ୍ ଯିବାଟା ହିଁ ଫେଟ୍ ଲସ୍ ହେଇଯାଏନି ଆମର ସେ କ୍ୟାଲୋରୀ ଡେଫିସିଏଟ୍ କଲେ ସବୁଠୁ ଭଲ ବିନା ଜିମ୍ ରେ ବି ହେଇପାରିବ।
ସେଇ କ୍ୟାଲୋରୀ ର ସେଣୀ ଯୋଉ ଆମର ଅଛି ଚାର୍ଟ ସେତ ସେଇଟାକୁ ଫଲୋ କଲେ ୱେଲ୍ ଆଣ୍ଡ ଗୁଡ୍ କିନ୍ତୁ ମୁଁ ଜିମ୍ ସହିତ ନିଜର ର ରନିଙ୍ଗ ବି କରିବାକୁ ଚାହୁଁଚି କାହିଁକିନା ରନିଙ୍ଗ ରେ ମୁଁ ବହୁତ ଭଲ ଅଛି ସେଥିରେ ମୁଁ ପ୍ରାଇଜ ମଧ୍ୟ ପାଇଚି କଲେଜ ହଉ ସ୍କୁଲ ହଉ ଏସବୁରେ ମୁଁ ପ୍ରାଇଜ ପାଇଚି ପ୍ଲସ୍ ଡିଷ୍ଟ୍ରିକ୍ଟ ଲେବଲରେ ବି ମୁଁ ଖେଳିଚି ରନିଙ୍ଗ ପାଇଁ ତ ତମେ ଜାଣିଥିବ ଟେନ ନବମ ଦଶମରେ ଆମର ସୁରଭି ଇର ପ୍ରୋଗ୍ରାମ ହଉଥିଲା ଯୋଉଥିରେ ଆମେ ଗୀତ ନାଚ ସଙ୍ଗୀତ ଆଉ ବିଭିନ୍ନ ପ୍ରକାର ର ଖେଳରେ ଭାଗ ନେଇ ପାରୁଥିଲେ ନିଜର ଆମ ଯାହାବି ସ୍କିଲ୍ସ୍ ଥିଲା ତାକୁ ଆମେ ଦେଖେଇ ପାରୁଥିଲେ ସେଇଟା ବହୁତ ନାଁ ରାଜ୍ୟ ସରକାରଙ୍କ ଯୋଗୁ ସେଇଟା ଗୋଟେ ବହୁତ ଭଲ ଅ ପଦକ୍ଷେପ ମତେ ଲାଗୁଚି ବର୍ତ୍ତମାନ ମୁଁ ଜାଣିପାରୁନି ସୁରଭି ଅଛି ନା ନାହିଁ ତାପରେ ମୁଁ ନିଉଜ କାଲି ଦେଖୁଥିଲି ଯେ କୃ କୃତି ବୋଲି ଗୋଟେ ବହି ରିଲିଜ ହେଇଚି ଯୋଉଥିରେ ନିମ୍ବୁଡା ନିମ୍ବୁଡା ଗୀତର ମଧ୍ୟ ପ୍ରଦର୍ଶନ ହେଇଚି ଯୋଉଟା କି ମତେ ଲାଗୁଛି ସେଇଟା ନହେବା ଦରକାର କାହିଁକି ନା ସେଇଟା ରାଜସ୍ଥାନୀରେ ଫକ୍ ସଙ୍ଗ ହିସାବରେ ସେଟା ନେଇଛନ୍ତି ନିମ୍ବୁଡା ନିମ୍ବୁଡା ସଙ୍ଗ କୁ କିନ୍ତୁ ଯେ -ଯୋଉ ଯୋଉ ସମୟରେ ଆମେ ପଢୁଥିଲେ ଅଷ୍ଟମ ନବମ ସେତେବେଳେ ଏହି ନିମ୍ବୁଡା ନିମ୍ବୁଡା ଗୀତ ନଥିଲା। ଆମ ବେଳେ ଥିଲା ରହ ଆରେ କାଠୁରିଆ ନ ପକାଅ ହାଣି ଆଉ ଥିଲା ତୁମ ପରି ଛୋଟ ପିଲାଟିଏ ଗାଁ ଚହଳିର ଚାଟ ସିଏ। ଏ ଟାଇପ ର ଗୀତ ଥିଲା କିନ୍ତୁ ବର୍ତ୍ତମାନ
ମୁଁ କହୁଥିଲି କି ଏଇ ଆମର ତମେ ଯୋଉ କହୁଛ ମୁଁ ରନିଙ୍ଗ କରୁଛି ତ ମୁଁ ଭାବୁଛି ରନିଙ୍ଗ କରିବାଠୁ ଭଲ ଆମର ସେଇ ୱା ୱାକିଙ୍ଗ ଟା କର କାରଣ ରନିଙ୍ଗ ରେ ଆମର ଫେଟ୍ ଲସ୍ ହୁଏନି ଆମର ମସଲ୍ ଲସ୍ ବେଶୀ ହୋଇଯାଏ। ତ ମୋ ହିସାବରେ ତମେ ରନିଙ୍ଗ ନ କରିକି ଟିକେ ୱାକିଙ୍ଗ କର ୱାକିଙ୍ଗ ରେ ଟିକେ ଡେରିରେ କାଲୋରୀ ଟା ୱାକିଙ୍ଗ ମାନେ ଚାଲିବା ଆମର କର କାରଣ ଆମର କ୍ୟାଲୋରୀ ଟି କି ଅଧିକ ବର୍ଣ୍ଣ ହଉଛି କି ହେଲେ ବି ମୋତେ ମୋ ହିସାବରେ ଫେଟ ଟା କେବେ ରନିଙ୍ଗ ରେ ଯାଇପାରିବ ନାହିଁ ଆଜି ଯାଇଁ ଯାଉନି ସେଇ ଜିନିଷ ଟା ସେମିତି ଆମର ମସଲ ଯାଉଛି ଆମ ସ୍କିନ ଯାଉଛି ଭାରି ତ ବେଶୀ ସ୍ଵେଟ ବି ହେଇପାରିବ କ୍ୟାଲର ବି କମି ପାରିବ।
ନାଇଁ କିନ୍ତୁ ମୁଁ ଏବେ ପ୍ରୋଟିନ ର
ହେଥିପାଇଁ ମୁଁ କହୁଛି ଆଉ
ନାଇଁ ନାଇଁ ମୁଁ ଜାଣିଛି କିନ୍ତୁ ମୁଁ ଏବେ ପ୍ରୋଟିନ ର ସପ୍ଲିମେଣ୍ଟ ନେ ବି ଯାହା ଦ୍ଵାରା ଆମର ଏନ ଏ ଡି ଏଚ୍ ଏବଂ ଆମର ଏଟିପ ବହୁତ ଭଲସେ ହବ ଆଉ ଉମ -ପ୍ରୋଟିନ ଯେହେତୁ ଆମର ପୃ ପୃଷ୍ଟିସାର ଆମ ଖାଦ୍ୟକୁୁ ହୃଷ୍ଟ ପୃଷ୍ଟ କରେ ତ ସେ ଟା ଆମକୁ ସବୁବେଳେ ଭଲସେ ରଖୀ ରହିବାକୁ ଦବ ଦେବଦତ୍ ତମେ କୋଉଠି ଅଛ ସେଇଠି ରିସାଉଣ୍ଡ ହଉଛି।
ହଁ ମୁଁ ତ ଯେମିତି କହିଥିଲି ଆମର ଏଇଠି ବହୁତ ସାଉଣ୍ଡ ହଉଛି ଆମର ପରିବାର ବି ବହୁତ ବଡ ଅଛି। ମାନେ ପିଲାମାନେ ସବୁ ଖେଳା ଖେଳି କରୁଛନ୍ତି ଏତେ ରାତି ହେଲାଣି ଫିର ବି ଶୋଉନାହାନ୍ତି ଯେତେ କହିଲେ ବି। ତ ହେଥିପାଇଁ ଟିକେ ନଏଜ୍ ହଉଥିବ ଆଉ।
ଆମ କାର୍ଯ୍ୟରେ ବାଧା ଦେଇପାରେ ତ ମୁଁ ଭା କହୁଛି ତମେ ଟିକେ ଆ ସୁନସାନ୍ ଜାଗାକୁ ଆସ।
ଆରେ ହଁ ସେଇଟା ତ ମୁଁ ବି ଯାଉଥିଲି ଏବେ ହିଁ ତମେ କହିଲ କାରଣ କଥା ହେଲା ବେଳେ ମତେ କିଏ ସାଇଡ ରୁ ଡିଷ୍ଟର୍ବ କଲେ ମତେ ବହୁତ ଖରାପ ଲାଗେ ସେ ତମର ଯୋଉ ସେଇ କହୁଛ ଫେଟ୍ ଲସ ଜର୍ଣ୍ଣି ତ ତମେ ଏତେ ସପ୍ଲିମେଣ୍ଟ ଦେବା ଦରକାର ନାହିଁ ତମେ ଆମର ଏଇ ଥିବ ବହୁତ ଦିନ ତ ତମେ ମିଟ ଫିଟ୍ ଖାଇପାରିବ ନାହିଁ ତ ସେଇ ଆମର ଓମେଗା ଓମେଗା ଥ୍ରୀଟା
ଦେବଦତ୍ ତମେ ଜାଣିକି ଖୁସି ହବ ମୁଁ ତିନି ଦିନ ନ ଖାଇ କି ନ ନ ଖାଇକି କେବଳ ହାଇଡ୍ରୋଜନ ଆହେ ହାଇଡ୍ରେସନ ନେଇକି ଜଳକୁ ବ୍ୟବହାର କରିକି ହିଁ ମୁଁ ଥିଲି ଉଇଥି ଆଉଟ ଫୁଡରେ। ମାନେ ମୁଁ ତିନି ଦିନ ଧରିକି ଯେହେତୁ ମୁଁ ଫାର୍ମାସି ଷ୍ଟୁଡେଣ୍ଟ। ଆମକୁ ଗ୍ଲାଇକ୍ଲୋ ଗ୍ଲାଇକୋନିଓ ଜେନେସିସ୍ ଲୁକ୍ଟୋନିଓ ଜେନେସିସ୍ ଏସବୁ ବିଷୟରେ ପଢ଼ାଯାଇଛି ତ ମୁଁ କଣ ତିନି ଦିନ ପର୍ଯ୍ୟନ୍ତ ହଁ।
ଆରେ ମୁଁ କହୁଥିଲି କି ପିଲାମାନେ ତ ଯୁଆଡେ ଯାଉଛି ମୋ ପଛେ ପଛେ ଆସୁଛନ୍ତି। ସାଇଡ ରୁ ବହୁତ ନଏଜ୍ କରଛନ୍ତି ବିଜାରିଆ ବି କରଉଛନ୍ତି। ତ ମୁଁ ଭାବୁଥିଲି ପୁଣି କାଲିକି ମୁଁ କଲ୍ କରିବି ଆଉ ଏବେ ତ ଆଉ କ ଥାଇ ପାରିବନି ପିଲାମାନେ ଦେଖେଇ ଦଉନାହାନ୍ତି ସେଇ ନଟିଆ କମେଡି ଦେଖିବି ବୋଲି କହୁଛନ୍ତି ତାହେଲେ ରହୁଛି।
ନିଶ୍ଚୟ ଦେବ ରଖିଲି ଗୁଡ ଶୁଭରାତ୍ରି